ତ
କଣ କରୁଛ?
ଏଇ ବସିଚ ଆଉ କଣ କରିବା।
ଖାଇସାଇଲଣି?
ହଁ ବା ଖାଇବାକୁ ଯାଇଥିଲି ତ ମୁ ସେତେବେଳେ।
କଣ ଖାଇଲ?
ଏଇ ହେଇଥିଲା ଚିକେନ ହେଇଥିଲା ଭାତ ହେଇଥିଲା। ଆଉ ଆମର ସାଧା ଡାଲି ଟିକେ ଖାଇଦେଲାଉ ପୋଟଳ ଭଜା ଥିଲା ଟିକେ ଆଉ ଖାଇଦେଲୁ ଆଉ।
ଆଉ ଆପଣ?
ଦିପ ଚାରି ପାଞ୍ଚଟା ବେଳକୁ ବାପା ଆଇଲେ ଡ୍ୟଉଟିରୁ ଆସିଥିଲା ତ ଅଧାଣେ ଭଜା ହେଇଥିଲା ପୋଟଳ ଭଜା ହେଇଥିଲା ଭାତ ଖାଇବାକୁ ଖାଇଥିଲେ ଆଉ ଭଜା ଥିଲା ମୁଁ ଖାଇ ଖାଇ ଦେଲି ଆଉ। ମୁେ ଶୀଘ୍ର ଖାଇଦଉ କମେ କଲ ଆ ଆମ ଗୋଟେ ଏରିଆ
ହଁ ଆମେ ତ ଏପଟେ ଶୀଘ୍ର ଖାଇଦଉ ଆଉ।
ହୁଁ
ଆଉ କଣ କୁହ? ଏ ଅବିକା ଖାଇକି ଉଠିଲି ଆଉ।
ଓହୋ ଏବେ ଖାଇକି ଉଠିଲ?
ହୁଁ
କଣ ଖାଇଲ?
ଭାତ ଆଳୁ ବାଇଗଣ ମତାମତି ମିକ୍ସଚର ଆଉ ତୋ ମାଛ ଝୋଳ।
ପଖାଳ ଖାଇଲ ବୋଧେ ନା କଣ?
ଉଁ
ଉଁ
ହଁ
ବାଡିରେ ତ ପଖାଳ ଉଁ
ଉଁ
ଆଉ କଣ ଚାଲିଚି କଣ ଏବେ?
ଆଉ କଣ ଆଉ କେମିତି କଣ ହବ ଝୁଅ ତ ହୁଏ ତମ ଗାଁ ରେ?
ହଁ ଭୋଜି ଭାତ ତ ସେଇଭଳିଆ ଚାଲିଲା ଆଉ ଗୋଟେ ଆମର ଭୋଜି କେବେ କହିଲ? ଶୀତଳ ଷଷ୍ଠୀ ବୁଝିଲେ କି? ଶିଷ୍ଟଳ ସତରେ ସେମିତି ମାନେ ଗାଁ ଟାଙ୍କ ପାଇଁ ରୋଷେଇ ବାସ ହୁଏ। ମିନିଅମ୍ ଦି ହଜାର ଲୋକ ଖାଆନ୍ତି ଆଉ ଦି ହଜାରେ।
ପାଞ୍ଚ ହଜାରେ ସେଠି ଦି ହଜାରେ।
ହଁ ଗାଁ ଲୋକ ଖାଲି ଅଲି ଆମ ଗାଁ ଲୋକ ଆଉ ଅ ତିଥି ମାନ ଙ୍କ ପାଇଁ ଯଉମାନେ ଇନଭାଇଟ୍ କରାଇଥିବ। କୁଅଁ ଅଷ୍ଟମରୀ କଥା କହୁଛ ନା ଶୀତଳ ଷଷ୍ଠୀ କଥା କହୁଛ?
ନା ଅଷ୍ଟପହରୀ।
ହଷ୍ଟପରି ତ ଗାଁ ଟଙ୍କା ଖାଆନ୍ତି। ପ୍ରତ୍ୟେକ ଘର ଧର ଆମର ମେମ୍ବରସିପ୍ ଅଛି ଦୁଇଶହ ଦୁଇଶହ ଘରକୁ ମିନିଅମ୍ ଟା ଦୁଇଶହ ଦୁନେ ଚାରିଶହ ଲୋକ ଆଇ ଠିକ୍ କାହାଘରକୁ ପାଞ୍ଚ ଜଣ କାହା ଘରେ ସାତ ଜଣ। କାହା ରାରୁ ଚାରିଜଣ କାହା ଘରକୁ ଜଣେ କା ର କେମିତି ଏତି ଯାହା ଘର କାହାର ସାତଟା ଝିଅ ତାର ସାତଟା ଝିଅ ବି ଆଇଥିବେ ମାନେ ଏଇଟା ଏମିତି ଗୋଟେ ଭଲରେ ହୁଏ ସମସ୍ତେ ନୂଆ ପ୍ୟାଣ୍ଟ ସାରେ ପିନ୍ଧିବେ। ହୁଁ ଏମତି ଚାଲିଚି ଆଉ।
ପୁଅ କୁଆଡେ ଯାଇଚି? ଆଉ କଣ କହ ଆଉ କଣ କୁହ?
ମାନେ ତମ ଗାଁ ରେ କେମିତି କଣ ମାନେ ରଜ ଏବର୍ଷ କଣ କେମତି କାଟିଲ?
ରଜ ଭଲ କଟିଲା ଆଉ।
ଓହୋ ତାହାଲେ ରଜ ବହୁତ ଭଲରେ କାଟିଚନ୍ତି ନାଇଁ କି? ଆଉ ଆମର କଣ ଭଲ ଲାଗେ ଯେମିତି କୋଉ ବର୍ଷ ମାସ ଟା ଭଲ ଲାଗେ।
ତମ ଆଡେ ତମ ଆଡେ ଦଶହରା କେମିତି କଣ କଟେ?
ଆମ ଆଡ଼େ ଦଶହରା ହଁ ଆମ ଗାଁରେ ତ ଦଶହରା ହୁଏନି। ଆମ ଘରଠୁ ଗୋଟେ ହୁଏ ଏପଟେ ପ୍ରାୟ ସାତ କିଲୋମିଟର ହୁଏ ଗୋଟେ। ଗୋଟେ ପାଞ୍ଚ ପନ୍ଦର କୋଡ଼ିଏ କିଲୋମିଟର ବି ବି ହୁଏ। ଆଉ ଗୋଟେ ବି ହୁଏ ସାତ ତିନି ଚାରି କିଲୋମିଟର ଭିତରେ ହୁଁ କୁହନ୍ତୁ।
ତମେ ଖାଲି କୁହ ମୁଁ ଟିକେ ହଁ ହଁ ମାରୁଚି ହେଲା ଲୋକ ଅଛନ୍ତି।
ଓହୋ ଆଉ ତମର? ଯୋଉ ଆମର କହନ୍ତି ଯୋଉ ମାନେ ଯେମିତି କିି ଫସଲ ଲଗାନ୍ତି ସବୁଠୁ କୋଉ ଫସଲ ଟା ବେଶୀ ଭଲ ହୁଏ ସେପଟେ?
ଧାନ ଭଲ ହୁଏ ନାଇ କି? ଆଉ ଏଥର ପଶୁ କୂଳ ଯେମିତି କି ନଈ ନଈ କୂଳ ଯେଉଁଟାକି ନଈକୂଳ ଯେମିତି ଆମର ସବୁ ବିମ୍ସି ଢୁଡ଼ଙ୍ଗ ଗାଜର କି ବିଟ୍ ସେମିତି କିଛି ଲଗା ଲଗି ହୁଏ ନା ନାଇଁ।
କ କରାଯାଏ।
ହ କରାଯାଇ ତାଲେ ନାଇଁ କି ଆଉ ଆମର ଯେମିତିକି ଧର ବାର ମାସରେ ତେରଟା ପର୍ବ ତେରଟା ପର୍ବରୁ ତମ ଗାଁରେ କେତେଟା ପର୍ବ ପାଳନ କରାହୁଏ?
ବାରଟା ଖଣ୍ଡେ। ହୁଁ।
ତାପରେ କଣ ମାନେ ଭଲ ଲାଗେ ଖାଇବା ପାଇଁ ଯେମିତି କିି ଏ ଭାତ
ହ୍ୟାଲୋ।
କୁହ?
କହ ତମେ ଖାଲି ମୁଁ କହିଲି ଲେ ଅଛନ୍ତି ଲୋକ ତମେ ଖାଲି କୁହ ମୁଁ ଖାଲି ହୁଁ
ହଁ ଠିକ୍ ଅଛି।
ଆଉ ଆମର ଯେମିତି କିି ଗୋଟେ ହୁଏ କଣ କହିଲ ଆମର ହୁଏ ଗୋଟେ ଗଣେଶ ପୂଜା। ଗଣେଶ ପୂଜା ସେମିତି ହୁଏ ପାଞ୍ଚ ଜାଗା ଛଅ ଜାଗା ଗଣେଶ ପୂଜା ହୁଏ। ପୁରା କଣ୍ଟେଷ୍ଟ ଉପରେ ହୁଏ କି ଏ ସାଇ ଡି ଜେ ସେ ସାଇ ଡି ଜେ ଆଉ କିଏ ଚାଙ୍ଗୁବାଜା ଆଣେ କିଏ ଆମର ସିଙ୍ଗ ବାଜା ଆଣ ତ କିଏ ଡିଜା ଆଣ ତ କିଏ ମାନେ ଏମିତି ବହୁତ ନା ମାନେ ମାନେ ଆଣିକି ବି ମାନେ ମେଲୋଡି ଫେଲୋଡି ପ୍ରୋଗ୍ରାମ କରନ୍ତି।
ଆଉ ଆମର ହୁଏ କଣ କହିଲ ଯେମିତି ଏତିକି ଗୋଟେ ଅଛି ଗାଁରେ ଆମର ଯଜ୍ଞ ହୁଏ। ଯଜ୍ଞରେ ବି ସେମିତି ବହୁତ ଲୋକ ହୁଅନ୍ତି ବୁଝିଲ କି ବହୁତ ଲୋକ ହୁଅନ୍ତି। ବହୁତ ଭଲ ଭାବରେ ବି ବନ୍ଧୁବାନ୍ଧବ ଆସିକିନା ଭଲ ବାଗରେ ପାଳନ ପୁଣି କରନ୍ତି
ଖାଇବ
କୀର୍ତ୍ତନ ମଣ୍ଡଳୀ ଆସନ୍ତି ଡେଲି ସନ୍ଧ୍ୟା ସକାଳେ କୀର୍ତ୍ତନ ହୁଏ। ଆଉ ପୂଜା ପାଠ ହୁଏ ଲୋକ ସବୁବେଳେ କ ମନ୍ଦିର ଜଗନ୍ନାଥ ମନ୍ଦିର ନୂଆ କି ନାହିଁ ଯେ ଲୋକ ଗହଳି ଟିକେ ରୁହନ୍ତି ତାପରେ ପୂଜା ପାଠ ହୁଏ ବର୍ଷ ଲୋକ ବି ଆସିଲେ ପାର୍କ ଭଳିଆ ହେଇଛି ଲୋକ ଲୋକ ବସା ଉଠା କରି ଫଟୋ ଫଟୋ ଉଠାଇ ମନ୍ଦିର ଚାରିପଟେ ବୁଲାବୁଲି କରି ଏନଞ୍ଜୟ କରିକି ଗାଁକୁ ବି ଏଜୟ କରି ବୁଲାବୁଲି କରିକି ଯାଆନ୍ତି ଆଉ। ହଁ ହ ଅଧିକ ଲୋକ ହୁଅନ୍ତି ହୁଁ।
ହୁଁ ହିଁ।
ଅଧିକରୁ ଅଧିକା ଲୋକ ହୁଅନ୍ତି। ତାପରେ ଏମିତି ହୁଏ ଆଉ ଆମର ଗୋଟେ ହୁଏ କଣ କହିଲ ନଈପୂନେଇ ଯାତ୍ରା ଜାଣିଚନ୍ତି?
ହଁ ହଁ।
ପୂର୍ଣ୍ଣିମା ଯେଉଁଟା କିି ଡଙ୍ଗା ଭସା ହୁଏ ପଞ୍ଚୁକ। ପଞ୍ଚୁକର୍ ତ ମାନେ ରା ରାତି ବାରଟା ଯେମିତି ବାଜିବ ରାତି ବାରଟାରୁ ବାଣ ଫୁଟିବ ଯେ ସକାଳ ପାଏ। ବାଣ ଫୁଟା ହବ ଟାୟାର ନେଇକି ଜାଳିକି ବସିବେ।
କଣ କହିଲ?
ହ୍ୟାଲୋ।
କୁହ।
ହୁଁ। ସେଇଟା ଭଲ ନା ଆଉ ମାନେ ଏଞ୍ଜୟ କରୁ ତାପରେ ଆମର ଗୋଟେ ମନେ ପଇିଲଲା ଗୋଟେ ଭଲ କଥାଟେ ସେଇ ଯୋଉଟା ଆମେ ଏଜୟ କରୁ ନାଷ୍ଟ ଦିନ ବାଣ ଫୁ ଟୁ ତା ପୂର୍ବରୁ ପଞ୍ଚୁକ ଯୌନଠୁ ଷ୍ଟାର୍ଟ ହୁଏ। ଆମେ ପନ୍ଦର କୋଡିଏ ଟା ପିଲା କଣ କରୁ ଗୋଟେ ନଦୀ ବାଲି ଅଛି ନଦୀ ବାଲି ଭିତରେ କାଠ ଫାଟ ରଖିକିନା ସବୁଦିନ ସନ୍ଧ୍ୟା ବଳକୁ ଯାଇକିନା ନିଆଁ ପଇଁହବୁ। ନିଆଁ ପଇଁ ହେବୁ ବାଣ ଫାଣ ଫୁଟେଇବୁ। ନହେଲେ ଏଞ୍ଜୟ କରିକି ବସି ନିଆଁ ପହଁ ହେଇକିନା ଗୀତ କୀର୍ତ୍ତନ କରି ନାଚ ଗୀତ ହୁଏ ମୋବଲ୍ ଫୋବଲ ଣ୍ଟରେଷ୍ଟ ଫେଣ୍ଟରେଷ୍ଟ ନେଇ ବଜେଇ ଲଷ୍ଟ ଦିନ ପଇସା ପତ୍ର ଆଦାୟ ଫାଦା କରି ବାଣ ଫାଣ ଫୁଟା ଯାଏ ଆଉ।
ମ ହୁଁ।
ଯିଏ ଯିଏ ଯାହା ଚାହିଁଲା ଯେତେ ବାଣ ଚାହିଁଲା ସେ ସେତେ ଫୁଟେଇଲା ଆଉ। ଆଉ କଣ ବୁଲାବୁଲି ଆଉ କାଲି କଆଡେ ବୁଲାବୁଲି ଯିବାର ଅଛି ପ୍ରୋଗ୍ରାମ? କହିଲେ କାଲି ପ୍ରୋଗ୍ରାମ କଣ ଅଛି ବୁଲାବୁଲି କରିବା ପାଇଁ?
ନା ଯିବି।
ହଉ ହଉ ଆଉ ଦେହ ପା ସ ଭଲ ଅଛି?
ହଁ ଭଲ ଅଛି ଥଣ୍ଡା ହେଇଯାଇଚି ଆଉ।
ଓଁ ଥଣ୍ଡା ହେଇ ମେଡିସିନ ଫେଡିସିନ ଖାଇଦବ। କମିଯିବ ଆଉ। କଣ ଆମର ଯୋଉ ଧର ରଜ ପାଳନ କଲେ ରଷ ମମାନେେ ଯେମିତି କି ସବୁ ବର୍ଷ ହଁ ହଁ ନିହାତି ନିହାତି। ମିଳିବ ତମର ସେଠିକି ଯାଇପାରିବ ଯୋଉଠି ତମର ସେଟା ଆମର ଦଶଟା ମୂଳର ଚେର। ସେଇଟା ତ ମୁଁ ଜାଣିନି କୋଉ ଚେର ବୋଲି କୁହାଯାଏ ଜାଣିନି। କିନ୍ତୁ ଏଇଟା ଠାକୁରଠି ଲାଗେ ନା ଆଉ ଠାକୁରଠି ଯେଉଟା ଲାଗୁଚି ସେଟା କିଣା ହେଇକି ଆସୁଛି ମିଳିବ ବି ଦୋକାନରେ ମାଗିଲେ ବି ଦେଇଦେବବେ ଦଶମୂଳ ମାନେଟା ଠା ଠାକୁର ଟିକେ ଲାଗିଲାଠୁ ଠାକୁରଙ୍କୁ ଭଲ ହେଉଚି ମାନେ ଆମେ ଆମେ ଟିକେ ଟିକେ ଭୋଗ ପାଇଲା ଭଳିଆ ପାଉଚୁ ଆମର ଏଇ ମୋ ଗୋଡ ହାତ ପିଠା ପରେ ସେ ପଳେଇଲା। କିଛି ନାହିଁ କେତେ ବିନ୍ଧେ ମାନେ ମୁଁ ମୋ ଠିଆ ହୋଇପାରିବିନି। ମାନେ ଏମତି ଜୋରେ ଗୋଡ଼ ବିନ୍ଧେ। ମୁଁ ଖାଇଦେଇଚି କେତେଟା ବେଳକୁ ସାଢେ ତିନିଟା ବେଳକୁ ମୁଁ ଖାଇଲି।
ଟିଉସନ ଟିକେ ଯାଇଥିଲ ନା ଟିଉସନ ରୁ ଆସିଲା ବେଳକୁ ପୁଅକୁ ଧରିକି ତାପରେ ଖାଇକି ଆସିଲି ଆଉ।
ହଁ ହ।
ପାଇଦେଲି କଷିକି ଗ୍ଲାସ ପିଇଦେଲି ଆଉ କଷିକି। ମାମର ଯୋଉ ଏଯୁଆନ ଥୋର ଗ୍ଳାସ ଆସ।
ହର। ଭଲ ହେଇଗଲା।
ବୁଝିଲି ହଁ ଭଲ ହେଇଗଲା। ଆଉ ଋତୁଟା ତୁମକୁ ସବୁଠୁ କେଉଁ ଋତୁଟା ଭଲ ଲାଗେ।
କହୁ ନା କଣ ମୁଁ କହୁଛି।
ତାପରେ ଆମର ରହିଲା। ଯେମିତି କିି ଆମର ତମେ? ମାନ ଯେମିତି ଗଲା ଗଲା ବର୍ଷ ଯେମିତି ରଜ ଟାକୁ ପାଳନ କରିଥିଲ ଏ ବର୍ଷ ସେ। ସେମିତି କରିଛ ନା ତା ଠାରୁ ଭଲକି ଏନଜୟ କରିଛ।
ନାଇଁ ସେମିତି।
ଓହୋ। ଗଲେ ବସ ଯେମିତି କରିଥିଲା ଏ ବର୍ସ ବି ସେମିତି ଏଞଜୟ କରିଛନ୍ତି ଆଉ।
ସବୁ ରାଇନ ତ ଦିଅନ୍ତିନ ସନ୍ଦ ବୁ ଆଉ।
ଯେମିତିକି ତମେ କହୁଥିଲ ଯଜ୍ଞ ବିଷୟରେ। ଯଜ୍ଞ ଯେମିତି ପାଳନ କର ପ୍ରତ୍ୟେକ ବର୍ଷ ମାନେ? ଆଗକୁ ଆଗକୁ ଡେଗଲୋମଟର ହେଉଛି ନା ନାଇଁ ଧୀରେ ଧୀରେ କମୁଛି।
ାଇ ଡେଭଲପମେଣ୍ଟ ହଉଛି ନା ହ ଗାଇି କଠ ଧୁଛି ତମେ ସେତେ ନଖି ଆ ସୁ ଆ ତମ ଆଡେ ଲାଇନ ଅଛି।
ଲୋକ ଯେଉଁ ଆସନ୍ତି ସବୁ କୁଆଡ଼ୁ କୁଆଡ଼ୁ ମାନେ ଦୂର ଦୂର ବାଟରୁ ଆସନ୍ତି।
ସେଇଆଡେ ଲାଇନ ଅଛି।
ହଁ ଆମର ତ ଲାଇନ ହେଇ ଜଳୁଛି।
ହଁ ହଁ।
ହ୍ୟାଲୋ।
ସବୁଦ ସବୁନୁ ଫରେକି।
ଟାଇମ୍ ଟାଇମ୍ ହେଇଗଲା।
ହଁ ଟାଇମ ଦଶ ସେକେଣ୍ଡରେ?
ହଁ।
ଦଶ ମିନିଟ ପନ୍ଦର ସେକେଣ୍ଡ ଆଉ ମୁଁ ରଖୁଛି ତାହେଲେ।
ହଁ।
ହଉ।